ହ୍ୟାଲୋ। ହଁ ହ୍ୟାଲୋ।
ହଁ ଦିଦି ନମସ୍କାର।
କୁହନ୍ତୁ, ଆଜ୍ଞା ନମସ୍କାର।
ହ୍ୟାଲୋ। କଁ କରୁ ଚନ୍ତି?
ହଁ ନମସ୍କାର ମ୍ୟାଡ଼ାମ। ମୁଁ ଏବେ ଏଇଠି ପଦାରେ ଏବେ ବସିଛି ପବନ ଖାଉଛି।
ଏହେ ଗରମ ଲାଗୁଛି ବୋଧେ?
ହଁ ବହୁତ ଗରମ ହଉଛି ବାହାରେ ଟିକେ ଆମ ଗ୍ରୀଲ ପାଖରେ ଟିକେ ପାଉଛ ଅଛି। ସେ ପାଉଛ ଉ ପରେ ଟିକେ ବସିଛି।
ହୁଁ ହୁଁ ରୋଷେଇ ବାସ ସରିଲାଣି?
ହଁ ରୋଷେଇ ବାସ ସରିଗଲାଣି ଖାଇବା ପିଇବା ବି ହେଲାଣି ଆସି ଦଶଟା ହେଲାଣି ନା।
ହୁଁ।
ଲେଟରେ ବି ଖାଇଲେ ବି ହଜମ ହେବନି।
ଏଇ ଜଣେ ଜଣେ ଲେଟ ରେ ଖାଆନ୍ତି ନା।
ହଁ ଅଁ ଜଣେ ଜଣେ ଲେଟରେ ଖାଆନ୍ତି ତ ତଥାପି ତିନି ଦିନ ହେଇଯାଏ ଦଶଟା ହେଇଯାଏ କିନ୍ତୁ ଆଜି ଟିକେ ସାଢେ ନଅଟା ବେଳକୁ ଖାଇଦେଇଛୁ।
ଆଛା। ଗରମ ତ ପୁରା ପ୍ରବଳ ହଉଛି। କିଛି ନାହିଁ ଆପଣଙ୍କ ଭଳିଆ ବାହାରେ ବସିଛି ଗରମ ହଉଛି ଜୋରରେ ତଳେ ବସିଛି।
ଆ ହା।
ଗରମ ଲାଗୁଛି ପ୍ରବଳ ଯେ ରୁମ ରେ ରହି ହଉନି।
ଖାଇଲେଣି ନା ଆପଣ?
ନାଇଁ ଖାଇନୁ ଖାଇବୁ।
ଖାଇନାହାନ୍ତି?
ନାଇଁ।
କଣ ରୋଷେଇ କରିଛନ୍ତି?
ହଁ ଆମର ଆଜି ହେଇଛି ଚକୁଳି ପିଠା ଆଉ ପୋଟଳ ଆଳୁ ଭଜା।
ଓହୋ ଆପଣ କୋଉଠି ଘରେ ନା ବାହାରେ କୋଉଠି?
ନାଇଁ ମେସ କରିକି ରହୁଛି ପଢୁଛି।
ଓହୋ ମେସ୍ କରିକି ପଢୁଛନ୍ତି?
ଆଜ୍ଞା।
ଆପଣ ଘରେ କିଏ କିଏ ଅଛନ୍ତି?
ହଁ ସମସ୍ତେ ଅଛନ୍ତି ମମି ବାପା ଭଉଣୀ ଅଜା ଆଈ
ଭାଇ
ନାଇଁ ଭାଇ ନାହାଁନ୍ତି।
ଦି ଭଉଣୀ ଆପଣ?
ଆଜ୍ଞା।
ଆପଣ ବଡ ନା ସାନ?
ନାଇଁ ମୁଁ ବଡ।
ଓହୋ ବାପା କଣ କରନ୍ତି?
ବାବା ବିଜନେସ୍ କରୁଛନ୍ତି।
ବିଜନେସ୍।
ଆଜ୍ଞା।
ଆଛା ଆଛା। ଆଉ
ଆପଣ କଣ ହାଉସ ୱାଇଫ ନା ମାନେ କଣ କରୁଛନ୍ତି?
ନାଇଁ ମୁଁ ହାଉସ ୱାଇଫ୍।
ଆଛା।
ହଁ ଅ ହାଉସୱାଇଫ ତ ଛୁଆଙ୍କର ଘର ଧନ୍ଦା ହଜବେଣ୍ଡଙ୍କ ଧନ୍ଦା ଆଉ ବୁଝୁ ବୁଝିକା ତ ଏଇତ ଜୀବନ, ଏଇତ ସଂସାର ଆଉ, ଆଉ କଣ କରିବା?
ଆଛା, କୋଉଠି ମାନେ ଆପଣ ଘରଟା କୋଉଠି?
ଆମ ଘରଟା କୁଶଳେଶ୍ଵର।
ଓହୋ ସେଇଟା କୋଉ ପଟେ ପଡୁଛି?
କେଉଁଝର ଜିଲ୍ଲା କୁଶଳେଶ୍ୱର।
ହଁ ଏ ମନେ ନାହିଁ ମୋର ମୁଁ ବି ସେଇପଟେ ମାନେ ମୋ ବାର୍ଥ ପ୍ଲେସ ସେଇଟା।
କଉଠି ଆପଣଙ୍କ ଘର?
ଏ ସେଇପଟେ କେଉଁଝର।
କେଉଁଝର କଉ ଏରିଆ?
କେଉଁଝର ପ୍ରପରସେ ଏରିଆଟା ତ ଠିକ ସେ ମାନେ କହିପାରିବିନି। କାହିଁକନା ମାନେଁ ପ୍ରପର ଓଡିଆ ଠିକ ସେ କହିପାରେନି ନା ମାନେ ଯୋଉ ଆମର ଯୋଉ ଅଛି ଯୋଉ ତାରିଣୀ ମାଁ ତାରିଣୀଙ୍କ ମନ୍ଦିର
ଘଟଗାଁ
ହଁ ସେଇଠୁ ପୁରା ପରଫେକ୍ଟ ଦୁଇ କିଲୋମିଟର ଗଲେ ଗୋଟେ ଗାଁଟେ ପଡିବ ଗୁଣ୍ଡିଚା ଘାଗି ଯୋଉ?
ହଁ ଗୁଣ୍ଡିଚା ଘାଇ ଆମେ ଯାଇଛୁ ବୁଲିବା ପାଇଁ।
ହଁ ସେଇ ସେଇ ତା ସେଇ ପାହାଡ ସେପଟ ପଟେ ଯୋଉ ଗାଁଟ ନାଇଁ ସେଇ ଗାଁଟା।
ଆଚ୍ଛା ଆଚ୍ଛା। ଆପଣ ଏବେ କଣ ପଢୁଛନ୍ତି?
ମୁଁ ନର୍ସିଂ କରୁଛି।
ନର୍ସିଂ କରୁଛନ୍ତି, କଉଠି ଭୁବନେଶ୍ୱର?
ନାଇଁ ଢେଙ୍କାନାଲ।
ଢେଙ୍କାନାଳ
ଆଜ୍ଞା
ହଁ, ଭର୍ଣ୍ଣମେଣ୍ଟରେ ନା ପ୍ରାଇଭେଟରେ?
ନାହିଁ ପ୍ରାଇଭେଟରେ ପଢୁଛି।
ପ୍ରାଇଭେଟରେ
ଆଜ୍ଞା
ହୁଁ ହୁଁ ଆମର ବି ଢେଙ୍କାନାଳ ସେଇ ଆମର ଜଣେ ନଣଦ ଆମର ଯାଇଛନ୍ତି ସେପଟ ଏରିଆ।
ଅହୋ
ଢେଙ୍କାନାଳଟା ତ ପ୍ରପଟି ମାନେ ବଡ ମାନେ ଜିଲ୍ଲା ଟା।
ଆଜ୍ଞା
ବହୁତ ବହୁତ ବଡ ଏରିଆ ସେଟା।
ହଁ
ଆ, ଆପଣଙ୍କ ପଟେ କଣ ପର୍ବପର୍ବାଣୀ ଭଲ ହୁଏ?
ହଁ ଏପଟ ସାଇଟରେ ତ ମାନେ ମୁଁ ତ କେବ ଖାଲି ମାନେ ଯାହା ମୋ ଜନ୍ମ ଜାଗା ସେଇଟା ମାନେ କେବେ କିନ୍ତୁ ଯାଇନି ମାନେ ତାପରେ ମୋ ମମି ବାପା ସମସ୍ତେ ଗାଁକୁ ପଳେଇଆସିଲେ ତ ଏଇ ଢେଙ୍କାନାଳ ସାଇଡରେ ଏଇପଟ ସାଇଡରେ ଲ ଲକ୍ଷ୍ମୀୂା ପୂଜାଟା ବହୁତ ଫେମସ୍ ହୁଏ।
ଢେଙ୍କାନାଳ ତ ଗଜଲକ୍ଷ୍ମୀ ପୂଜା ଟା ପୁରା ଫେମସ। ହଁ। ଆଉ କଣ କେମିତି ପାଳନ କରନ୍ତି ପୂଜା?
ହଁ ଭଲ ଭଲ ହୁଏ।
ହୁଁ ଆଉ।
ଆପଣ ଏଇଥିରେ ମାନେ କେବେଠୁ କଣ କାମ କଲେଣି?
ଆଜ୍ଞା!
ମୁ କହିଲି ଆପଣ ଏଇଥିରେକେବେଠୁ କାମ କଲେଣି।
ନାଇଁ ମୁଁ ସେମିତି ପ୍ରପର୍ଲି ଇଏ ନୁହେଁ ଏବେ ଏଇକେ ସେଅଳ୍ପ ଦିନ ହେଲା ଜଏନିଂ କରିଛି।
ଓହୋ ମୁଁ ବି ସେଇ ନୂଆ ନୂଆ ହେଇଯିବ ଆଜିକୁ ଦିନେ ଦି ଦିନ ହବ।
ହଁ ସେଇ ଦି ତିନି ଦିନ ହବ ଆଉ।
ଏ ବହୁତ ମାନେ ପ୍ରୋବ୍ଲେମ ହଉଛି ଯେ ନୂଆ ନୂଆ ମାନେ କିଛି ହଉଛି ମାନେ ଲାଗୁ ଗୁନି ନେଟୱାର୍କ ଇସ୍ୟୁ ହେଉଛି କାହାକୁ କଲ୍ ଯାଉନି ଆପଣଙ୍କ ଯେତେବେଳେସହକଲ୍ କରିଥିଲେ ଆପଣଙ୍କ କଲ୍ ଟୋଟାଲି ରିସିିବ୍ ହିଁ ହେଲାନି ତାପରେ ମୁଁ ଆପଣଙ୍କୁ କଲ୍ କଲା ବେଳେକୁକଲ୍ ଆଉଲାଗିଲାଣି
ହଁ କଲଟାବହୁତ ରିଜେକ୍ଟ।
ହଁ ରିଜେକ୍ଟ ହେଇଯାଉଛି କଟି ଯାଉଛି
ହଁ ବହୁତ କଲ ମିଶି ହେଇଯାଉଛି ଆମର।
ହଁ ପରା ତାପରେ ମାନେ ହଉଛି ମୁଁ ମାନେ ମୁଁ ଯାହାକୁ କଲ କଲେ। ତ କଲ୍ ଯାଉନି କହୁଛି ଆଗେ ନେଟୱାର୍କ ଯାଚ କରନ୍ତୁ ତାପରେ କହୁଛି ଯାହା ବି କଲ୍ କରୁଛନ୍ତି ତାଠୁ ପରମିସନ ମାଗନ୍ତୁ
ହଁ।
ଗୋଟେ ଗୋଟେ କଲ ଲାଗି ଯାଉଛି ମାନେ ସେମତି ପରିମିଶନ ତ କାର ହଉନି କିନ୍ତୁ ଗୋଟେ ଗୋଟେ କଲ୍ କହୁଛି ନାହିଁ ପରମିସନ ମାଗନ୍ତୁ।
ହଁ। ନେଟୱାର୍କ ବହୁତ ଫାଇଭ ଜି ହେଲାଣି କିନ୍ତୁ ବହୁତ ନେଟୱାର୍କ ଶୋ କରୁଛି।
ଇସୁ ହଉଛି ଲାଗୁନି ଆପଣଙ୍କୁ କେତେବେଳେ ମୁଁ କହିଲି ତା ଭିଡି ଆପଣଙ୍କ ସହିତ କହିଥିଲ ଆପଣଙ୍କ ପଟେ ଟିକେ। ନେଟୱର୍କ ଇସୁ ଅଛି ମୁଁ କହିଲି ହଉ ଦେଖିବା ଆଉ ଟିକେ ଯାଉ ଆଉ ତାଙ୍କୁ କଲ୍ କରିବି ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା। ଆଉ ଆପଣ କଣ ଖାଇବା ପାଇଁ ଭଲ ପାଆନ୍ତି।
ସେମିତି କିଛି ନାହିଁ ମୁଁ ସବୁ କିଛି ଖାଏ। ସେମିତି ମାନେ କମନ୍ କିଛି ଚଏସ ନାଇଁ ନା ସେମତି କିଛି। ଅପସନାଲ ଚଏସ୍ ନାଇଁ ସବୁ କିଛି ଖାଏ। ଆରାଲ କୁଆଡେ ଯାଉଛୁ କଣ କହିଲେ।
ସବୁ ଖାଆନ୍ତି।
ହଁ ସବୁ ଖାଇବାକୁ ଭଲ ପାଏ।
ନନ ଭେଜ ନା ଭେଜ ଭଲ ଲାଗେ।
ନନ ଭେଜ ଭେଜ ସେ ମାନେ ମିଶେଇକି ଖାଏ। ମାନେ ପିଓର ଭେଜିଟେରିଆନ ନୁହେଁ ନନ ଭେଜ କିନ୍ତୁ ସବୁ ସବୁ ଖାଇବାକୁ ଭଲ ପାଏ ଆଉ।
ଆଚ୍ଛା ଆଚ୍ଛା ତାେଲେ ଆପଣଙ୍କର ସବୁ ବୋଧେ ଫେବରଟ୍।
ନାଇଁ ସେ ସବୁ ନାଇଁ ମାନେ ଏମିତିରେ। ହଉଛି ମାନେ ଟିକେ ପିତା ଫିତା ଜିନିଷ ଟିକେ ଏତେ ଖାସ ଲାଗେ ନା। ନହେଲେ ଆଉ ସବୁ ଖାଏ।
ପିତା ଟା କିନ୍ତୁ ଖାଇବା ଟା ଦେହକୁ ଆମର ବହୁତ ଭଲ।
ହଁ।
ଦେହରେ ଯୋଉ ରୋଗ ଆମର ପ୍ରତିସୋଧକ ଟା ମାନେ ପିତା ଟା ଖାଇଲେ ଆମର ରୋଦ ରୋଗ ପ୍ରତିରୋଧକଟା ମାନେ ବଢାଏ ପୁରା।
ହଁ।
ଆମର ଇନ୍ୟୁଟି ଯୋଉ ପାୱାର ଯୋଉ ଗୋଟେ ଭି
ହଁ ଇମ୍ୟୁନିଟି ପାୱାର ହଁ।
ସେଇ ରୋଗ ପିତାଟା ଖାଇଲେ ଆମର ଅଧିକ ମାନେ ଧର ଶୀଘ୍ର ମାନେ ରୋଗଟା ହବନି ମାନେ ଆମକୁ।
ହଁ ସେଇଟା ମାନେ ଯୋଉ ଆଣ୍ଟି ବାକ୍ଟେରିଆ ଇଏଟାକୁ କଣ୍ଟ୍ରୋଲ କରେ ଆଉ।
କଣ୍ଟ୍ରୋଲ କରେ ହଁ ଆପଣ ତ ନର୍ସିଂ କରୁ ଛନ୍ତି ସବୁ ଜାଣିଥିବେ ଆଉ ମୁଁ କଣ କହିବି। ନର୍ସିଂ କରୁଛନ୍ତି ମାନେ ସବୁ ଯାହାବି ଶିଖିବାକୁ ପଡ଼ିବ ସବୁ ଜାଣିଥିବେ
ହଁ।
ହଁ। ଆଉ ଆପଣ କଣ କେମିତି କଣ ବର୍ଷକୁ କେମିତି କଣ ଦିଅନ୍ତି ହଷ୍ଟେଲ ରେ ମେସ ଖର୍ଚ କଣ କେମିତି
ନାଇଁ ମେସରେ ତ ମେସରେ ଉଁ ମାନେ ଏମତି ରେଟ ନଉଛନ୍ତି ସେଇ ଉଁ ମାନେ କହୁଛି ପନ୍ଦରଶହ ଆଉ ନିଜ ସେଇ ଖାଇବା ପିଇବା ଏମିତି ରାଉଣ୍ଡ ଫିଗର କଲେ ସେଇ ମାନେ ଗୋଟେ ଗୋଟେ ମାସକୁ ପାଖାପାଖି ସେଇ ଖର୍ଚ୍ଚ ହେଇଯାଉଛି ପଚିଶହ ପାଖାପାଖି
ଆଚ୍ଛା ଆଛା ଆ ପ୍ରାଇଭେଟ ରେ ସେମାନେ ଯାହେଲେ ବର୍ଷିକିଆ ଫିସ ନଉଥିବେ କଣ?
ହଁ କଲେଜ କଲେଜ ଫିଟା ସେ ନେଉଛନ୍ତି ଆଉ।
ହଁ ଆଉ ଖାଲି କଣ ଖାଇବା ରହିବା ହବ କି?
ହ ନାଇଁ କଲେଜରେ କଲେଜ ଫି ଟା ନଉ ଛନ୍ତି ଆମର ଉ ମାନେ ବର୍ଷକୁ ହଉଛି ଅଶି ହଜାର।
ଅଶୀ ହଜାର।
ଆଜ୍ଞା।
ଏତେ ବର୍ଷ ନର୍ସିଂ କରିବେ ଦୁଇ ବର୍ଷ ନା ତିିନି ବର୍ଷ।
ନାଇଁ ନର୍ସିଂ ଟା ଚାରି ବର୍ଷ।
ଚାରି ବର୍ଷ।
ଆଜ୍ଞା।
ଦୁଇ ବର୍ଷ ହେଇଗଲାଣି ଆପଣଙ୍କର?
ମୋର ସହିଲାଣି ଅଲରେଡି ମାନେ ଏଇଟା ଲାଷ୍ଟ ଇୟର ଚାଲିଛି।
ଏଇଟା ଲାଷ୍ଟ ଇୟର।
ଆଜ୍ଞା।
ଆଚ୍ଛା ଆଚ୍ଛା। ତାହେଲେ ଏବ ବର୍ଷ ତମେ ସରିଯିବ ଘରକୁ ପଳେଇବେ?
ହୁଁ ନାଇଁ ଇଣ୍ଟର୍ନସିପ୍ ଅଛି ଇଣ୍ଟର୍ନସିପ କରିବି।
ଅ ହଁ।
ଲାଷ୍ଟ ଇୟର ରେ ଇଣ୍ଟର୍ନସିପ ବି ରହୁଛି ନା ଇଣ୍ଟର୍ନସିପ କରିବାକୁ ପଡିବ ଇଣ୍ଟର୍ନସିପ। ସଇଲା ପରେ ତାପରେ ସେଇଠୁ ଉଁ ଜବ୍ ଫବ୍ ପାଇଁକି ଟ୍ରାୟ କରିବି ଆଉ।
ହଉ ହଉ ତାହେଲେ ମୁଁ ରଖୁଛି ଆଚ୍ଛା ଆଛା।